ହ୍ୟାଲୋ।
ହଁ ମ୍ୟାଡ଼ମ୍ ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର କଣ କରଦଲି ମ୍ୟାଡ଼ମ୍
ହଁ ମୁଁ ଏବେ ବସିଥିଲି ଉପରେ ଏ ଶୁଖେଇକି ଆସିଲି ଲୁଗାଜି ବସିଛି ଆଉ ଆପଣ
ମୁଁ ଏଇ ଜଷ୍ଟଟା ଗାଧେଇକି ଆସିକି କଣ ଟିକେ ଖାଇକି ବସିଛି ଆଉ
କଣ ଖାଇଲେ
ଖାଇଥିଲୁ ଗୋଟେ ସେଉଟେ
ସେଟେ ନାଇ ନା ହ ହଁ ଟିକେ ରୁହ।
ଡାଇଟିଙ୍ଗ କଲେ ବି କିଛି ଆକ୍ଚୁଆଲି ମାନେ ହେଉନି ତ ଆଉ କରିକି ଖାଲି ତାରେ କରିବା କଥା ଆଉ। ଆଉ ମ୍ୟାଡ଼ାମ୍।
ମାସେ ଦୁ ମାସେ କଲେ ବି ମାନେ ହାର୍ଡଲି ଟୁ ଟୁ ଥ୍ରୀ କେଜି କମୁଛି।
ବେଶି କବିବନି ମଁ। ମୋତେ କାହିଁ ଲାଗୁନି ବେଶୀ କମିବ।
ବେଶୀ କମେଇବା ପାଇଁ ମତେ ଲାଗୁଛି-
କମେଇବିନି ମୋର ବେଶୀ ଆକ୍ଚୁଆଲି ମୁଁ କ କର ଦରକାର ନାହିଁ କାରଣ ମୁଁ ଏତେ ବି ମୋଟା ନୁହଁ ନର୍ମାଲି ମୁଁ ମାନେ ମିଡ଼ିୟମ୍ ମାନେ ଯାହାକୁ କୁହନ୍ତିନି କି ଏକ୍ସେସ୍ ମୋଟା କି ଏକ୍ସେସ୍ ମାନେ ପୁରା ପତଳି- ମିଡିୟମ୍ ଫିଗର ଟା ଆଚ୍ୟୁଆଲୀ ମୋର। ତ ମୁଁ ଚାହୁଁଛି ଆଉ ଟିକେ ମାନେ ମେଣ୍ଟେନ କରିକି ଆଉ ଟିକେ ପତଳା ହେବା ପାଇଁ। ଦି ତିନି କେଜି କି ତ କମିଗଲେ ଆରାମସ ମୁଁ ସାଇଜ ହେଇ ଦେଖ
ମୁଁ ବି ମିଡିୟମ ଅଛି କିନ୍ତୁ ମତେ ୱଟ ଲୁଜ କରାର ଅଛି ମାନେ କଣ ହିପ୍ ଜାଗା ଟାର- କିଛି ବଢିଆ ଯାଇଛି ନା-
ହଁ ମାନେ ଗୋଟେ ଗୋଟେ ଜାଗା ଗୁଡ଼ିକ ଆଚୁଆଲି ବଢିଆଯାଉଛି ତ ସେଥିପାଇଁ। ତ ମୁଁ ବି ସେମତି ଆଚୁଲି ମୋର ବଡି ଟା- ବଡି ଟାଚୁଆ ଓସାରୀ ହବାରେ ଲାଗିଛି। ମାନେ ମୁଁ ଆକ୍ଚୁଆଲି ଆଗରୁ ଯଦି- ଏତିକି ଥିଲି ଯାହା ଥିଲି ଯେମିତି ଥିଲି ଏବେ ମାନେ ଏଜ୍ ଅନୁଶରେ ସେ ଆହୁରି ମାନେ ବଡ଼ି ଓସାରିଆ- ପୁଅ ପିଲାଙ୍କର ଓଷରଆ ପଟେ ଯେମିତି- ତ ମୋର ନର୍ମାଲ ସେମିତି ବଢି ହେଇଯାଇଛି କଣ କରିବି?
ଝିଅ ମାନଙ୍କର ଆସେ ଆକ୍ଚୁଆଲି ମାନେ ଗୋଟେ ଏଜ ଆସେ- ହେଲେ ବେଶି ଗ୍ରୋଥ ହୁଏ।
ହଁ ଭାଇ ମାନେ ଏତେ ସେଇପ ମାନେ ସେଇଟା ସେଇ- ଟାଇପ୍ର ମୋର କିଛି ହେଇଯାଇଛି ମାନେ ମୁଁ ଏବେ ଚାହିଁଲେ କମେଇ- ପିଲେ ମାନେ ଅଡ ଲାଗି ପୁରା ଯତେଇ କମିଯିବି ତ ରୋଗିଣ ମ ଦେଖାଯିବି। ଆଉ ବଢିଲେ ଭାରି ଅଡ- ମାନେ ଏମିତି- ଗୋଟେ ଗଟେ ଡେ ଟତେ ଅର୍ଡ ଲାଗୁଛି ଫେଷ୍ଟ ଆ ମର ମତେ ଲାଗେ-
ହୁଁ ହୁଁ।
ନର୍ମାଲ ତର ଘର ଘରେ କିଛି ଗୋଟେ ଫଙ୍କସନ୍ ହେଲା ମୁଁ ନର୍ମାଲ ହଁ କିଏ ଏତେ ଗେଟ୍ପ୍ ନେଉଛି କଣ ଗୋଟେ ଛୋଟମୋଟ ହେଲେ ମୁଁ ମାନେ କୁର୍ତ୍ତି କି ଅଲଗା କିଛି ପିନ୍ଧିଲେ ଭଲ ଲାଗୁଛି ଫେସ୍ଟା କିନ୍ତୁ ମାନେ ମାନେ- ଭଲ ଆସୁଛି କିନ୍ତୁ ମୁହଁଟା ଆକ୍ଚୁଆଲି ବହୁତ ବଡ଼ ଆସୁଛି।
ଟ୍ରାଡିସନାଲ ଡ୍ରେସ୍ ପିନ୍ଧିଲେ ମାନେ ଏତେ ଜଣା କୁଡ଼ନି ବାକି ଯେଉ ଟାପ ପ୍ୟାଣ୍ଟ ପିନ୍ଧିଲେ ସେଇଟାରେ ବେଶୀ ବଡି ଦେଖା ହଉଛି
ପ୍ୟାଣ୍ଟରେ ମୁଁ ଆକ୍ଚୁଆଲି କିଛି ଲାଗୁନି ହେଲା
ଆରେ
ଟପ୍ ଟପ୍ ପ୍ୟାଣ୍ଟରେ ମୁଁ କିଛି ଲାଗୁନି କି ଏ ନର୍ମାଲ ଯେଉଁ ଆମର ହେଲା ଯେଉଁ ପ୍ଲାଜୋ ସୋଇଟ୍କୁ କୁର୍ତ୍ତା ଫୁର୍ତ୍ତା ତ ସେଇ ଟାଇପ୍ର କିଛି ଭଲ ମାନେ ଯଦି ମାନେ ମୋ ବଡି ଅଂସରେ ଯଦି ପିନ୍ଧିଲି ତ ମତେ ହେ ଗୋଟେ ଯାହା ନେଇହି ତାକୁ ଗଳେଇ ଦେଲେ ମାନେ ଯି ଅର୍ଡ଼ ଲାଗେ ସେ ଲାଗୁଛି ଆଉ ମାନେ ଏମିତି ହେଉଛି ମୋ ସାଙ୍ଗରେ ଆଉ ଜିନ୍ସ ଟପସ ଏଇ ନ ମୋର ଯେତିକି ମୁ ମତେ ଲାଗୁଛି ଜ ଭଲ ଲାଗ
ଓହୋ
କିନ୍ତୁ ଓଷାରିଆ ପଡିକି କଣ କହଲେ ସୋରିଆ ବଡ଼ିକି ପେଟ ବାହାରି ଯାଇଛି ଟିକିଏ ପେଟଟା ଜଣାପଡ଼ନି ତଥ ବାହାରିଛି କିନ୍ତୁ ଜଣାପଡ଼ିବନି ମୋର ହେଲା କିନ୍ତୁ ମୋତେ ଲାଗୁଛି କି ମୋର ବାହାରିଛି
ଆପଣଙ୍କୁ ସ୍କିପିଙ୍ଗ ଆସେ
ହ ନା ହଁ ଆସ ଆସ ଆସ ସ୍କିପିଂ ଆସେ
ମୋର ବି ମାନ ପେଟ ଆଗରୁକୁ ମାନେ ବେଶୀ ବାହାରି ଥିଲା। ମୁଁ ସେ ଟାଇ ସ୍କିପିଙ୍ଗ କରୁଥିଲି ପ୍ରାୟ କମିଗଲା ହଁ ପେଟ ଟା ଟିକେ ଝଡିଗଲା
ନର୍ମଲ ତ ଯୋଉ ଡିଅନ୍ତି
ହଁ ହଁ ଯେମିତି ନର୍ମାଲ ଆପଣ ଯେମିତି ବି ଡେଇାରିବେ ଡେଇ ପାରିବେ ନହେଲେ ସେ ଯୋଉ ଗୋଟେ ଗୋଟେ ଟ ଆଉ ଟେ ଗୋଟେ ଯୋଉ ନର୍ମାଲ ଟାଇପ ହୁଏ
ଏମିତି ତମେ ଯେମିତି କହିଲେ ଏଇ ନର୍ମାଲ ଏଇଟା କରିଦେଲେ ଝଡ଼ିଯିବ ତୁମର ଆକ୍ଚୁଆଲି ବଡ଼ି ନେଇକି ତୁମର ହୁଏତ ସେଇ ଇଏରେ ଝଡ଼ିଯାଉଥିବ, କିନ୍ତୁ ମୁଁ ସେମିତିରେ ଝଡ଼ିବିନି ମୁଁ ପ ନର୍ମାଲ୍ କହୁଛି ମୋତେ ବହୁତ ସାରା ଯଦି ପୁରା ଡାଇଟିଂରେ ପୁରା ରହିଲି ଦୁଇ ମାସ ତିନି ମାସ ସିନା ପୁରା ଟୋଟାଲ୍ ସବୁ କିଛି ଛାଡ଼ିଦେଲି ତ ମୁଁ ଝଡ଼ିବି ଯଦି ଏକ୍ସରସାଇଜ୍ କୁ ଏକ୍ସରସାଇଜ୍ କଲି ଡାଇଟିଙ୍ଗକୁ ଡାଇଟିଙ୍ଗ କଲି ତ ମୁଁ ଝଡ଼ିବି
ହୁଁ ମେନ୍ କଥା ଯେତେ ଯେତେ ଝାଳ ବାହାରିବ ସେ କେତେ ଭଲ ହଁ ଆଉ ଗୋଟେ କଣ ତ ମାନେ ପିଉଛନ୍ତି ଗୋଟେ ଜିରା ଆଉ
ମୁଁ ଅଭିିିବୁଚି ସ ସକାଳୁ ବତୁରେଇ ଦେଇକି ରାତିରେ ପାଣିଟା କୁ ଛାଣିକି ଗରମ୍ କରିକି ମତେ ଗୋଟେ ସାଙ୍ଗ ଟେ ବି କହିଥିଲା ବିଶ୍ୱାସ କରିବେନି ସାଙ୍ଗଟେ କହିଥିଲା ମିନିମମ୍ ମାନେ କହିଲା କି ତୁ ପନ୍ଦର ଦିନ ସକାଳ ଚାରିଟା ବେଳେ ଦୁଇ ଟାଇମ୍ ଖାଲି ପିଇ ପିଇବୁ ଟିକେ ଚାଲା ବୁଲା ଧଇଁ ସେଇ ଯେଉଁ ଧୋଡ଼ା ଧୋଡ଼ାଇ ସେକେ କରିବୁ ଆଉ ସକାୁ ଚଟ ବଳେ ଦୁଇ ଟାଇମ୍ ପିଇ ଦେଖ ଆଉ ତାପରେ ଚିଆ ସିଟ ଆଣି ପିଇ ଦେଖେ ଯଉଦି ନ ଝଡ଼େ ମୋତେ କରିବୁ ଏକ୍ସରସାଇଜଟା କିନ୍ତୁ କରୁଥିବୁ।
ହଁ ସେଇଟା ଆଚୁଆଲି ଖାଲି ପେଟରେ ବି ହେଲେ ଭଲ ଆକଚୁଆଲି।
ହଁ ମୁଁ ଖାଲି ପେଟରେ ପିଉଛିବା। ମୁଁ କଣ କରୁଛି କହିଲ ଧର ଏକ୍ସରସାଇଜ୍ ପିଉଛି ମଗରୁ କଣ ଘରେ ପିଇ ଦେଇକି ଏକ୍ସର୍ସାଇଯ ମାନେ କରେ କିନ୍ତୁ ପିକ ଆକ୍ଚୁଆଲ ଏକ୍ସରସାଇଜ୍ କରିବା କଥା ନୁଁହେଁ।
ଓହୋ ନାଇଁ ଏକ୍ସରସାଇଜ କରିକି ପିଇବା କଥା।
ମୁ ଓ ହ କରିଦେଇଥିଲି। ତାପରେ ବି ମୁଁ ଝ ଥିଲ ନା କି ଝ ନଥିଲି ପେଟ ଟିକିଏ ପଶିଯାଇଥିଲା ଆକ୍ଚୁଆଲି। ପନ୍ଦର ଦିନ କଣ୍ଟିନ୍ୟୁ କଲି ସମସ୍ତେ ମୋର ଭାଉଜୋ ଜଣେ କଲେେ କହିଲେ ତା ମୁହଁଟା ଟିକେ ଶୁଖିଲାଣି ପେଟା ଟିକେ ପଶିଲାଣି ଯେତିକି ବାହାରିଲା ଆଉ ଟିକିଏ ଝଡ଼ିଲଣି। ଯେ ଲାଗୁଛି ଆଉ ପିଅନି ଭଆ ଦେଖାଯିବ ଆଉ ଭଲ ଦେଖାଯିବନି।
ଆଉ କେଜଣ ପିଲାଙ୍କର ମାନେ ମୋଟା ଥିବେ ବଢିଆ ସୁନ୍ଦର ଦେଖାହବ ଫେସ ପତଲା ହେଇଗଲେ ମୁଁହଁ ଟା ଗୋଟା କେମିତି ଗୋଟେ ସାକୁଲା ଦେଖାହବ ମୋର ଗୋଟେ ସାଙ୍ଗ ଟା ଥିଲା ସ୍କୁଲ ରେ ସେଏ ପୁରା କେତେ ସୁନ୍ଦର ଦେଖା ହଉଥିଲା ହଁ।
ହେଲା ଦେଖିବ ଏଇନା ମୋ ମୁହଁ ଦେଖିବ ଏତେ ବଳୁ ଖରାପ ସରିଲାଣି ମୋର ମାନେ କଣ କିଲ କାଳିଆ ପଡିଯିବ। ମୁହଁ ଆଖି ଫାଖି ଗୁଟା ଟିକେ ପଶିବ ମୁଁ କହୁଛି ମୁହଁ ଟା ହିଁ ପଶିଯାଉ ଦେହ ପଶୁ ନ ପଶୁ ମୁହଁ ଟା ମୋର ପଶିଯାଉ ମୁହଁ ଟା ଆକ୍ଚୁଆଲି ବହୁତ ବଡ ବାହାରି।
ସେଇ ପ୍ରୋବ୍ଲେମ ମୁହ ଟା ଏବେ ବହୁତ ସୁନ୍ଦର ଦେଖ ହାଉଛି ହୁଁ।
କିଛି ଦେହ ଜାଡ଼ିଲେ ମୁଁ ଜଡ଼ିବ। ଆ ଦେହ ଯେମତି ସେମିତି ରହିଲେ ମୁହଁ ବି ସେମିତି ରହିବ।
ମୁଁ ତ ମଝିରେ ବହୁତ ପତଳା ହେଇଯାଇଥିଲି ମତେ କହିଲେ ତୁ ମହଡଙ୍ଗ ଶଖ ଦଖିଆଇଛି କାହିଁକି ତୁ ପତଳା ହେଏନା ଯେମିତି ଥିଲୁ ସେମିତି ପଳ ଆସି ମୋଟି ଥିଲେ ମୋଟା ହେଲା ପତଲା ଥିଲେ ପତଲା ହେଲା।
ମାନେ ବେଳେ କହୁଛନ୍ତି ହେଇ ତୁ ମୋଟା କଣ ଏତେ ମୋଟା ଦେଖାଉଛି ଅଡ ଲାଗୁଛି ହେ ତା ଡାଇଟିଂଙ୍ଗ କ ଝଡ଼େ ଝଡ଼ିଯାଇଛିୁ ପୁଣି ମୁହଁ ଶୁଖି ଯାଉଛି କଣ ଦେଖାହେଉଛୁ ଏଇଭଳିଆ କହିବେ ତୁମେ କଣ କରିବ ସେଇଠି।
ମୋର ତୁ ଗୋଟେ ଦିଲ୍ଲୀର ଦିଲ୍ଲୀର ଦିଦି ଆସିଲା ହଠାତ ତୁ ମୋଟା ମୋଟା ହେଇଗଲୁଣି କଣ ଦେଖିଲା ବଳୁ ତା ମା କହୁଛି କି ତୁ ପତଲା ହେଇଗଲୁଣି ଆ କାହା କଥା ମାନିବୁ।
ଆକଚୁଆଲି ଆରୁ ମୁଁ ଜଣେ ଦିଦି ଯୋଉ ଆସିବେ ବଙ୍ଗଲୋରୁ ମୋତେ ପଚାରଥିଲି ମୁ କହିଲି ଆଉ ଦିଦି ମୁଁ ଝଡ଼ିଯାଇଛି ନା ମୋଟା ହେଇଛି ନା ତ ଆଗରୁ ବହୁତ ମୋଟା ଥିଲୁ ଏବେ ଟିକିେ ଠିକଠାକ୍କ୍ ଲାଗୁଛିୁ ମାନେ ବେଶୀ ମାନେ ନା କି ମୋଟା ଲାଗୁଛୁ ଠିକ୍ ଠାକ୍ ଲାଗୁଛୁ ଆଉ।
ଓ ହୋ।
ମାନେ ମିଡ଼ିୟମ୍ ନୁହେଁ କି ମାନେ ପତଳା ନୁହେଁ ମାନେ ଯେଉଁ ମୋଟା ନୁହେଁ କି ପତଳା ନୁହେଁ ମିଡ଼ିୟମ୍ ଅଛ ଏମିତି କହିଲି
ହୁଁ ଆପଣ ଘର ଲୋକ କଣ କହୁଛନ୍ତି
ଘର ଲୋକ କହୁଛନ୍ତି କି ମୋଟା କିଛି ତ ମୋଟା ନାହିଁ ମା ବାପା କହୁଛନ୍ତି ହଁ ମୋଟା ହେଇଗଲୁଣି ନା ଆଉ କଣ ହେଇଗଲୁଣି କାହିଁ କେଉଁଠି ମୋଟା ସେ ଶୁକୁଟା ଭଳି ଦେଖାଉଛି ମୋଟା
ବାପା ମାନେ କେବେ ଆଉ ମୋଟା ଦେଖିପାରିବନି ମୁଁ ଭାବାବ ବିି ସେମିତି କଛନ୍ତି କିଛି କରିବା ଦରକାର ନାହିଁ ଚୁପଚାପ୍ ଖା
କହିଲେ ମୁଁ ବୋଉ କହିବ କି ଆଉ ଆଉ କାମ କରୁନୁ କାମ କଲେ ତ ଅଟୋମେଟିକ୍ ଝଡିଯିବ କିଛି କରୁନୁ ବସିଛୁ ବୋଲି ମୋଟା ହୋଇଯାଉଛୁ ମାନେ ଏଇଭଳି ଏଇ ମାନେ କି ଲାଗିବ କହିଲ।
ହୁଁ ମୋ ମମି ପୁରା ମମି ମାନେ ମମି ମାନେ ପୁରା ଟ୍ରୁଥ କୁହନ୍ତି କିନ୍ତୁ ବାପା ମାନେ ମାନେ ତାଙ୍କ ଆଖିରେ କି ଆମେ କେବେ ବି ତମ ମୋଟା ହେଇପାରିବନି।
କି ନାହିଁ ପତଳା ପତଳା ପତଳା ମୁଁ କିନ୍ତୁ କହେନାହିଁ ମୋଟା ବୋଲି ସେ କହେନାହିଁ ପତଳା ଦେଖାଯାଉ ମୋର ଜଣେ ଭାଇ କଲେ କଲେ ଏଇନା ଯେତିକି ଏଠି ଅଛି ସେ ଭାଇ ବୋଲେ ମୁଁ ମୋଟା ହୋଇଛି ସେ କହିଲା ନାଇଁ ନାଇଁ ଯେତିକି ଅଛୁ ଠିକ୍ ମାନେ ଏଇନା ଯେତିକି ଅଛୁ ଠିକ୍ ଅଛୁ ତୁ ଯଦି ନା ମ୍ୟାରେଜ୍ ନ କରିବୁ ତୋର ଏଜ୍ ଆସି ଚବିଶ ହେଲାଣି ମୋତେ ସେ ଚବିଶ ବର୍ଷ ହେଲାଣି ହଁ ଶୁଣ ଚବିଶ ହେଇଗଲାଣି ତ ସିଏ ମୋତେ କହିଲା କି ଆଉ ଚବିଶ ହେଲାଣି ତୁ ଯଦି ଏଇନ ମ୍ୟାରେଜ୍ ନ କରିବୁ ପଚିଶ ଛବିଶ ଆଡ଼ୁ କରିବୁ ତୋତେ ମେଣ୍ଟେନ କରିବା ରହିବାକୁ ପଡ଼ିବ ଏମିତିରେ ଏତିକି ଅଛୁ ଠିକ୍ ଅଛୁ କିନ୍ତୁ ଏମିତି ମାନେ ସବୁବେଳେ ଆଉ ଟିକେ କମ୍ ମାନେ ଝଡି ବାକୁ ଚେଷ୍ଟା କର ଟ ମେଣ୍ଟେନ ରହୁ ତା ମାନେ କଣ ମୋଟା ଦେଖାହଉଛି ତ ସେଥିପାଇଁ କହିଲେ ନା
ହୁଁ କହିବାକୁ କଣ ଚାହୁଛନ୍ତି।
ସେଇ ବା ସେମତି କହିଲା ମୁଁ କହିଲି ହଉ ଆମେ ମେଣ୍ଟେନ ସବୁବେଳେ କରି ରଖିବୁ ଯଦି ମ୍ୟରଜ ନ କରିବ କି ତିନି ବ ମୁଁ କହିଲି ଯାହା ମର୍ଜି ମ୍ୟାରେଜ କରିବା ପାଇଁ ଏମିତି ଦେଖି କି ମ୍ୟାରେଜ କରନା କରନା ପଳା ଏତେ ବି କଣ ଟା ଯେ ନିଜ ପାଇଁ ମେଣ୍ଟେନ କରିବ ଏଇସ କରିବ
ସିଏ ସେତେ କରୁଥିବ ନା ଆମ ପାଇଁ
ହେ ତୁ ମୋଟି ହେଇ ଫୁଲିଗଲୁ ଏମିତି ହେଲୁ ସେମିତି ହେଲୁ ଯେମିତି ଏ ଆମେ ସେମିତିି ଆମେ ପସନ୍ଦ କରୁ
ନା ମେନ କଥା ଆମେ ଯେତିକି କରୁଛୁ ନା ଷ୍ଟ୍ରଗଲ ପୁଅ ମାନେ ସେତେ କରୁନଥିବ ହେ ଆଉ କଣ ମୁଁ ଗୋଟେ ବାହାଘରକୁ ଯାଇଥିଲି ଗୋଟେ ସ୍ତ୍ରୀ ଲୋକଟା ଏତେ ପତଳା ପୁଅ ଗୋଟେ ଏତେ ପୁରା ଢୋଲକ ଭଳିଆ ଫୁଲିଛି ପୁରା କାହିଁ ସେ ଚାହିଁଲେ ପତଲା ହେଇନଥାନ୍ତା।
ଦେଖିବ ଓର ଧଇଁ ସେମାନେ କଣ କରନ୍ତି ମତେ ମୋ ଦିଟା ଭଉଣୀଚୁଆ ଧଇଁ ଧଇଁ ମତେ କହୁଛନ୍ତି ତୁ ପିନ୍ଧେ ତୁ ଦେହ ଆମ ଠି ଦେଇଦଉନୁ ଆମ ଚାହୁଁଛନ୍ତି ଏମିତି ହେବାପାଇଁ ମୁଁ କହିଲି ମୁଁ ଚାହୁଛି ତମ ଭଳିଆ ହେବା ପାଇଁ ତମେ କହୁଛ ମ ଭଳିଆ ମାନେ ଆକ୍ଚୁଆଲି ମୋଟା ମାନେ ଚାହୁଛନ୍ତି। ପତଳା ହେବି କିନ୍ତୁ ପତଲି ରୁ ଚାଲତେ ତା ପୁଣି ମୋଟାଉ
ହଁ ମତେ ଗୋଟେ ସାଙ୍ଗ ଟା କହୁଥିଲା ଆରେ ମୋଟା କେମିତି? ହୁଅନ୍ତୁ ମତେ କହିଲୁ ମୁଁ ପତ ପତଳା ହେଇଯିବେ ମୁଁ ମୋଟା ହେବାକୁ ଚାହୁଁଛି।
ହେଇଯିବୁ ହଁ ଫାଷ୍ଟଫୁଡ ଜିଣିଷ ଟା କିନ୍ତୁ ଖାଇଲେ ଦେହ ଲାଗିଯାଉଛି ତ।
ଆଉ କିନ୍ତୁ ଲାଗୁନି ଭାଇ ତାକୁ କଣ କେ ଜାଣି ସେ ଏତେ ଖାଉଛି ଜିନିଷ।
ନା ସତରେ ଆମର ଗୋଟେ ମୋ ମାଉସୀ ଗୋଟେ ଝିଅଟେ ଅଛି ମାଉସୀ ଝିଅ ଆଉ ଜଣେ ହେଲା ମୋ ଖୁଡିଙ୍କର ଆଉ ଭଉଣୀର ଝିଅ ଗୋଟେ ହେଲା। ମାନେ ବିଶ୍ଵାସ କରିବନି ସିଏ ଧଇଁ ମାନେ ଦିନକୁ ସକାଳୁ ପଖାଳ କଂସେ ଖଟା ଲଗେଇ ବିି ସେ ଖାଇଦେବ ମାନେ ଭଜା ତରକାରୀ ତାର କିଛି ଦରକାର ନାହିଁ। ହେଲା ମାନେ ବିଶ୍ଵାସ କର ତାକୁ ଲଗେଇ ଖଟା ଭଜା ଫଜା ତାକୁ ଦିଆ ହେଇଥିବ କିନ୍ତୁ ଖଟା ଖାଲି ଆମ୍ବୁଲକୁ ଝୋଳ କରିକି ସେ କଂସେ ପଖାଳ ସକାଳୁ ବାଡେଇବ। ତାପରେ ବାରଟା ଗୋଟେ ବେଳକୁ ଗରମ ଭାତ ପୁଣି ଥାଳିଏ ବାଡ଼େଇବ ପୁଣି ଚାରିଟା ବେଳକୁ ଜଳଖିଆ ଯାହା ତାକୁ ବାଡ଼େଇବ ସନ୍ଧ୍ୟା ଭିତରେ ସେଠୁ ଚାଲିଥିବ ଚକଲେଟ କୁରକ ଉପରୁ ଯାହା ଦେଲା ଖାଉଥିବ ରାତିରେ ପୁଣି ଭାତ ମେଞ୍ଚେ ଖାଇକି ସେ ଶୋଇବ।
ଯାଉଛି କୁଆଡେ ସେମାନଙ୍କର।
ସେଇ ଧଇଁ ମୁଁ କହିଲି ଶଳା ତୋ ତୁଳନାରେ ମୋର ଖାଇବା ଏତେ କମ ହେଇକି ମୋ ଦେହରେ କେମିତି ଲାଗୁଛି ମାନେ ମୁଁ ଆଚାର୍ଯ୍ୟ ହୋଇଯାଏ।
ଜେଲସ୍ ଫିଲ ହୁଏ ତାଙ୍କ ପ୍ରତି।
ଏମିତିଆ ଝିଅମାନଙ୍କୁ ମାନିବାକୁ ପଡ଼ିବ।
ହୁଁ। ହଁ ହଉ ମ୍ୟାଡମ ଆପଣଙ୍କ ସହିତ କଥା ହଇ ଭଲ ଲାଗିଲା ୱେଟ ଲସ୍ ବିଷୟରେ ହଁ ହଉ ରଖୁଛି ନମସ୍କାର।